ହାଲୋ ହଁ ଆଉ ରେଷ୍ଟ ଭାଙ୍ଗି ସାରିଲେଣି।
ନାଇ ରେସ୍ ନବୁଆଉ।
ଆଛା ରେଷ୍ଟ ନେବେ।
ଆଜ୍ଞା।
ଉଁ ହୁଁ କଥା ତ ଆମର ଅଧାରେ ଗୋଟେ ରହିଯାଇଥିଲା ଯେମିତି କିି ସେ ଜଗସିଂହ ପୁର ବିଷୟରେ, ଆପଣଙ୍କର ସେଠୁ କେନ୍ଦ୍ରାପଡ଼ା କେତେ କିଲୋମିଟର?
ମୁଁ ଜାଣିନି ଆଜ୍ଞା ଏତେ କେନ୍ଦ୍ରାପଡ଼ା।
ଆଚ୍ଛା ଆଚ୍ଛା ପ୍ଲସ୍ ଟୁ କୋଉଥିରେ ପଢ଼ିଥିଲେ କଉଥିରେ?
ପ୍ଲସ୍ ଟୁ ଭୁବନେଶ୍ଵରରେ।
ପ୍ଲସ୍ ଟୁ ଭୁବନଶୋର ରେ ଉଁ। ଗ୍ରାଜୁଏଟ ବି ଚାଲିୁଛି ଭୁବନେଶ୍ଵର ରେ। ଆଛା ସ୍କୁଲ ଲାଇଫ ଟା ଭଲ ଲାଗେ ନା କଲେଜ ଲାଇଫ ଟା ଭଲ ଲାଗୁଛି?
ସ୍କୁଲ ଲାଇଫ୍ ସ୍କୁଲ୍ ଲାଇଫ୍ ଆଜ୍ଞା ବହୁତ ଭଲ। କିଛି ଟେନସନ୍ ନଥିଲା। ଖିଆ ହଉଥିଲା ପିଆ ହଉଥିଲା ପାଠ ପଢା ପାଖକୁ ପାଠ ପଢ଼ା ହଉଥୀଲା। ଏଞ୍ଜୟ କରୁଥିଲୁ କିଛି ବୋଝ ନଥିଲା। କିଛି ଜାଣୁ ନ ଥିଲୁ ଦୁନିଆ ବିଷୟରେ।
ଟେନ୍ଥ ପର୍ଯ୍ୟନ୍ତ।
ଆଜ୍ଞା ମୋବାଇଲ ବୁ ମୁଁ ମୋବାଇଲ ବୋଲି ଗୋଟିଏ ଗ୍ରହ ନଥିଲା।
ଆଚ୍ଛା ଆଣ୍ଟି କି ବଡ ଗ୍ରହ ବର୍ତ୍ତମାନ ଆଉ ଓ‌ଆ ପୃଥିବୀରେ ଯେତେଟା ବି ଗ୍ରହ ଅଛି ଆମେ ପଢୁଛେ ପାଠ, ସେ ନେପଚୁନ, ପ୍ଲୁଟୋ, ମଙ୍ଗଳ ଗ୍ରହ, ବୁଦ୍ଧ ଗ୍ରହ, ଶୁ ଶୁକ୍ର ଗ୍ରହ, ଏବେ ଗୋଟେ ନୂଆ ଗ୍ରହ ହେଇଛି ମୋବାଇଲ ଗ୍ରହ।
ଆଜ୍ଞା।
ନାଇଁ କି ସେ ମାରାତ୍ମ ଗ୍ରହ ଗୋଟେ ଆଉ।
ଆଜ୍ଞା।
ଶୁଣ
ଆପଣ
ହଁ। ବୁଲାବୁଲି କରିବାକୁ କେତେବେଳେ ପାଠ ପଢା ସରଲା ପରେ ସନ୍ଧ୍ୟା ସମୟରେ କୋଉଆଡେ ବୁଲାବୁଲି କରିବାକୁ ଯାଆନ୍ତି ନା ଏମତି ରୁମରେ ବସନ୍ତି?
ନାଇଁ ଏ ବୁଲା ବୁଲି କରିବାକୁ ଯାଉ।
ଛାସ୍ ପାଖରେ ଦର୍ଶନୀୟ ସ୍ଥାନ କିଛି?
ହଁ ବୋହୁତ ଅଛି କଟକରେ ରହୁଚି ତ କଟକରେ ମୁଁ ରେଭେନ୍ସାରେ ପଢ଼ୁଚି ତ ରେଭେନ୍ସା ଓଡ଼ିଶାର ପ୍ରଥମ ବିଶ୍ଵବିଦ୍ୟାଳୟ।
ଆଛା ରେଭେନ୍ସା ଆମର
ଅଠରଶହ ଛୟାଅଶୀ ମସିହାରେ ପ୍ରତିଷ୍ଠା ହେଇଥିଲା।
ହଁ ବ୍ରିଟିଶ ଶାସନ ପୂର୍ବରୁ ନାଇଁ ନାଇଁ ବ୍ରିଟିଶ ଶାସନ ସମୟରେ ବି ଟିସ୍ ଶାସନ ସମୟରେ ସେଟା ହେଇଥିଲା।
ହଁ।
ଆଛା ହଁ ରେଭେନ୍ସା ଭଲ କଲେଜଟା ୟୁନିଭର୍ସିଟିଟା ଭଲ ୟୁନିଭର୍ସିଟିଟା କିନ୍ତୁ ତାର ଜା ଆୟତନ ଜାଗା ସେତେ ଖାସ ନାହିଁ ଯେମିତି କି ତା ଗେଟଟା ଉପରେ ଫ୍ରଣ୍ଟରେ ରୋଡଟା ଯାଇଚି ପ୍ରାୟତଃ ରେଗୁଲାର ବେସରେ ଗାଡି ମଟର ପ୍ରାୟ ଯାତାୟାତ ହୋଉଚି।
ହଁ କିନ୍ତୁ ଓଡ଼ିଶାର ତ ସବୁଠାରୁ ଭଲ ୟୁନିଭର୍ସିଟି ବୋଲି ସୁଚନା କରାଯାଇଚି।
ନାଇଁ ରେଭେନ୍ସା ଯେହେତୁ ୟୁନିଭର୍ସିଟି ନଥିଲା ଓଡିଶାରେ ରେଭେନ୍ସା ୟୁନିଭର୍ସିଟିଟାକୁ ଏ ଇଂରେଜ ସମୟରେ ହେଇଚି ମାନେ ତାକୁ ନିହାତି ଭଲରେ ନିଆଯିବ। ଅଁ ସେତଳେ ତାର ପାଠପଢାର ମେରିଟି ସେତିକି ଥିଲା ତାପରେ ପରେ ପଳେଇ ଆସଥିଲା ଆମର ବାଣୀ ବିହାରରେ ପଳେଇ ଆସଥିଲା। ଏବେ ସିଏ ଗୋଟେ ଉତ୍କଳ ଉଁ ଉକଳ ୟୁନିଟି ପୂର୍ବରୁ କିନ୍ତୁ ଯେହେତୁ ରେଭେନ୍ସାଟା ଭଲ ୟୁନିଭର୍ସିଟି ଥିଲା କେମିତି ପାଠ ପଢା ହୋଉଛି ସେଟା ଏବେ ଭଲ ହୋଉଛି।
ହଁ ଆମେ ଭଲ ହୋଉଛି। ବାରବାଟୀ ଷ୍ଟାଡ଼ିୟମ୍ ହେଲା ଐତିହ୍ୟର କଟକଟା ଐତିହାସିକ ସହରଟା। ବାରବାଟୀ ଷ୍ଟାଡିୟମ ହେଲା, ଯୋବ୍ରା ବିଚ୍ ହେଲା, ମହାନଦୀ କୂଳ ହେଲା
ଆଛା।
କଟକ ଚଣ୍ଡି ମନ୍ଦିର ହେଲା ମେରି ଟାଇମ ଏଁ ଯୋଉ ହେଲା ଉଁ ମହାରାଜ ହେଲା।
ଠିକି ଆଉ କଟକରେ କେତେ ବର୍ଷ ହେଲା ରହିଲେଣି?
ଗୋଟେ ବର୍ଷ ଆଜ୍ଞା।
ଗୋଟେ ବର୍ଷ ଭିତରେ ଏ ଆ ପୂର୍ବରୁ ବୋହୁତ ସ ଉଁମ୍ ଆଜକୁ ବାର ବର୍ଷ ପୂର୍ବରୁ ମୁଁ କଟକରେ ତ ରହୁଥିଲି।
ଆଜ୍ଞା।
ଦୁଇ ବର୍ଷ ତିନି ବର୍ଷ ସେ ବେନାସୀପଟେ ମୋ ପିଇସି ମାଆ ଘର ମୁଁ ସେଇଠି ରହୁଥିଲି।
ଆଜ୍ଞା।
ସେ ସମୟରେ ମୁଁ ଦେଖିଚି ଯୋଉଟା କି ମ୍ୟୁଜିୟମଟା ଆମର ନଦୀ କୂଳରେ ଓ ପଠା ଉଳକୁ ଯୋଗ୍ରା ଗଲାବେଳକୁ ବାଟରେ ପ ସେ ଡାହାଣ ପଘେରେ ସେ ସମୟ ତାକୁ କିଛି ନଥିଲା ସେ ସମୟରେ। ସେଇ ସମୟ ମୁଁ ଯୋଉ ସମୟରେ ଥିଲି ସେଇ ସମୟରେ ତାର ପୁନ ଦେହେକାର କାମ ହୋଉଥୁଲା।
ଆ ଇଏ
ଏବେ ଦେଖିଲି ବୋଉ ଜିନିଷ ହେଇଯାଇଛି ତା କଡକୁ ଥିଲା ବସ୍ ଇଟି୍ୟୁଟ ବସ୍ ଇଞ୍ଜିନିୟରିଂ କଲେଜଟା ଅଛି।
ହଁ, ଆଜ୍ଞା।
ଏବଂ ତା ସାଇଡି ରେ ରହିଥିଲା। ଆମର କଣ ଚିତ୍ରନାନାଟ୍ୟ କଳା ଯୋଉଟା କି ଆମର ଟେଲିଭିଜନ ଲାଇନ ପାଠ ପଢିବା ପାଇଁ।
ଆଜ୍ଞା।
ସେମିତି ବଡ ମେଡିକାଲ ସି ମେଡିକାଲ ବି ଥିଲା ସେପଟେ ବିଶେଷ ସେମାନେ ମୁଁ ବୁଲାବୁଲି କରିଥିଲି। କିନ୍ତୁ ଉଁ ମୋ କହିବାର ଭଲ ଲାଗେ ସେ କଟକ ମାଉସୀ ଚଣ୍ଡୀଙ୍କ ମନ୍ଦିର ବି ଦେଖିଚି।
ଆଜ୍ଞା।
ଆ କଟକ ରହିଲା ଭିତରେ ବାଲିଯାତ୍ରା ଦେଖିଚନ୍ତି କେବେ?
ହଁ, ଏଇ ଆର ବର୍ଷ ଏଇ ମାନେ ଯୋଉ ବର୍ଷ ରହିବି ସେଇ ବର୍ଷ ଦେଖିଲି ବାଲି ଯାତ୍ରା। ପ୍ରଥମ ଥରପାଇଁ ଦେଖନ୍ତୁ।
ହଁ, ବାଲିଯାତ୍ରା ଲାଗିଲା କେମିତି?
ହଁ, ବହୁତ ଭଲ ଲାଗିଲା ସେଠୀ ସେଠରେ ବିକିର ବିକ୍ରି ହୋଉଥିବା ଖାଇବା ଗୁଡାକ ସବୁ ଅନହାଇଜାନିକ ସବୁ। ଗୋଟେ ଜିତିବାରେ ତିନି ଧୂଳି ଖେଳିବ ଉଡେ ସେ ସବୁ। କୁଆଡେ ତା ବୋହୁ ବ୍ୟାଗ୍ ଆଣ। ଓହୋ ବ୍ୟାକ୍ଟେରିଆ ମାନେ
ହୁଁ, ହୁଁ, ନାଇ ଏଥର ନିଉଜୁ ରେ ମୁଁ ଶୁଣିଥିଲି ପ୍ରାୟତଃ କୋଡ଼ିଂସ୍ପେକ୍ଟ ତମେ ଯାଇ ବହୁତ ଯାଞ୍ଚ କରୁଥିଲେ।
ଆଜ୍ଞା।
ଦୋକାନ ସୋର ଭଡ଼ା ମାନଙ୍କୁ କିଛି ମାତ୍ରାରେ ଭଲ ଥିଲା ସେଇଟା ସେ ପଦକ୍ଷେପ ଭଲ ଥିଲା କାରଣ ଆମେ ସତରେ ପଇସା ଦେବା କିନ୍ତୁ ଏ ବିଷ ଖାଇବା।
ହଁ ସେଇଟା ହିଁ କରୁଚନ୍ତି ସବୁ।
ଆଚ୍ଛା ବାରବାଟୀ ଦୁର୍ଗ ଆଡେ କେବେ ଆସିଥିଲେ ବି।
ଆଜ୍ଞା ଆଜ୍ଞା।
ବର୍ଷେ ପୂର୍ବରୁ ମୁଁ ଯାଇଥିଲି ବାରବାଟୀ ମୁଁ ପୁଅ ଏବଂ ମୋର ଜଣେ ମାମୁଁ ପୁଅ। ତମ ସାଙ୍ଗରେ ନେଇକି ମୁଁ ବାରବାଟୀ ଯାଇକି ଭିତରେ ବି ବସିକି ଆସିଥିଲୁ।
ହଁ କି।
ଆଉ ଯୋଉ ସମୟରେ ଆଇ ପି ଏଲ୍ ହୋଉଥିଲା ଏବେ ନାଇଁ ସେ ସମୟର କଥା ଦଶ ବର୍ଷ ବାର ବର୍ଷ ପୂର୍ବରୁ ଯେତେବେଳେ ଆଇ ପିଲେଲ୍ ହୋଉଥିଲା
ଆଜ୍ଞା।
ହାଇଦ୍ରାବାଦ ତାର ଗୋଟା ଗ୍ରାଉଣ୍ଡ କରିଥିଲା।
ଆଜ୍ଞା।
ସେ ସମୟରେ ଦେଖିଥିଲେ ବାରବାଟୀରେ ଗିଲ୍ ଖ୍ରୀଷ୍ଟ କୁ ଏବଂ ରବି ଗୋ ପରା ଏମାନେ ସମସ୍ତଙ୍କୁ ମୁଁ ଦେଖିଥିଲି ରଞ୍ଜିତ ଟା ବି ମ୍ୟାଚ୍ ବି କେତେଟା ଦେଖିଛି ମୁଁ ସେତେ କାଲିସାର୍ଟ କୋଉ ଓଡିଶାର? ଆଉ କଣ ଖେଳନ୍ତି ଖେଳା ଖୁଳି ଅଲଗା ସମୟରେ ଏଇ ସମୟରେ?
ନାଇଁ ଖେଳା ଖେଳି ଖେଳୁଥିଲି ବ୍ୟାଡ଼ମିଣ୍ଟନ ଭଲ ଲାଗେ। ଏବେ ଆଉ ଖେଳା ଖେଳି ହବନି ପାଠ ପଢ଼ା ହେଇଗଲା ଭଳି କରିନି ଆଉ
ଆଚ୍ଛା ଆପଣ ହଷ୍ଟେଲ ରେ ରହୁଚନ୍ତି ନା ଅଲଗା? ମେସ୍ କରି ରହିଛନ୍ତି ହୋଷ୍ଟେଲ୍ ରେ ତ ଅନଲାଇନ୍ ଆପ୍ ଆପ୍ଲାଏ କଲେ ହଷ୍ଟେଲରେ ଆଲ୍ ମେଣ୍ଟ ପଡିଥିଲା କହିଦେବେ।
ଆଜ୍ଞା ଆଜ୍ଞା।
ଆଁ ପ୍ଲସ୍ ଟୁ ରେ କଣ ପରସେଣ୍ଟେଜ୍‌ ଥିଲା?
ଥିଲା। ନାଇଣ୍ଟି ଥ୍ରୀ ପରସେଣ୍ଟେ ଥିଲା।
ଆର୍ଟସ୍ ଟିମ୍ ନା ସାଇନ୍ସ ଟିମ୍ କହିଲେ? ଭୁଲିଯାଇ ଥିଲି ସାଇନ୍ସ ରେ ମୋର ନାଇନ୍ଟି ଥ୍ରୀ ପରସେଣ୍ଟ ଯୋଉଟା କି। ହଷ୍ଟେଲ ଜଣିଏ ଆଲଟମେଣ୍ଟ ହେଇଯାଇଥିଲା। ନାଇଣ୍ଟି ଥ୍ରୀ ପରସେଣ୍ଟ ଥିବାରୁ ହଷ୍ଟେଲ୍ ଆଲଟମେଣ୍ଟ ହେଇଯାଇଥିଲା।
ହଁ ମେରିଟ୍ ଅନୁଶାରେ ନିଏ।
ଆଚ୍ଛା ଆଚ୍ଛା ଏ ବର୍ଷ ତ ଆଡମିସନ ପ୍ରୋସେସ ତ ଚାଲିଚି।
ଆଜ୍ଞା ଆଜ୍ଞା।
ଆଉ ରାଙ୍ଗୀଗ ଫାଗିଙ୍ଗ କିଛି ହଉଛି ନା ହଉନି?
ହଁ ହଁ ରାଙ୍ଗୀଗ ହୁଏ ବହୁତ୍ କମ୍ କି ଆମେ ବି ଯେହେତୁ। ସିନିୟର ହେଇଗଲୁ ତ ଏତେ ରାଙ୍ଗି ଏବେ ଆଉ ନାହିଁ।
ହୁଁ ସରକାର ତ ବାରମ୍ବାର ମନା କରୁଚି ରାଙ୍ଗିଗ କଥା ଟା ଭଲ ନୁହେଁ। ତଥାପି ସତରେ ମନା ତ କରୁଛନ୍ତି ପ୍ରାୟତଃ ଗମେଣ୍ଟ ଚିଠି କରୁଛି କି ରାଙ୍ଗୀଗ କଥାଟା ଭଲ ନୁହେଁ କାହିଁକି ନା। କିଛି ଲୋକଙ୍କ ରାଙ୍ଗୀଗ ହେଲେ କିଛି ସଂସ୍କାର ଆସିବ। ଠିକ୍ କିନ୍ତୁ ମେଥଡ୍ ଅନୁସାରେ କଲେ ଭଲ ହବ। କିନ୍ତୁ ସମସ୍ତଙ୍କ ଉପରେ ରାଙ୍ଗୀଗ ଟା ପୁରା ଯାଉନି କାରଣ କିଛି ନିଜ ଫାଇଦା ପାଇଁ ରାଙ୍ଗୀଗ କରୁଛନ୍ତି। ଯାହା କି ପିଲା ବି ହାରାସମେଣ୍ଟ ହେଇଯାଉଚନ୍ତି।
ଆଜ୍ଞା ଆଜ୍ଞା।
ଡର ଲାଗୁଛି କି କେତେ ପ୍ରକାର ଭାବନା ନେଇକି ଆସିଥିବେ ପାଠ ପଢିବା ପାଇଁ। କିୁନ୍ତୁ ତା ପୂର୍ବରୁ ଏଇ ରାଙ୍ଗୀଗ ଟା ହେଲେ ତାଙ୍କ ମନ ପୁରା ବିଚଳିତ ହେଇଯାଏ। ସେମିତି କିଛି ଘଟିଛି।
ନାଇଁ ନାଇଁ ମୋ ସହିତ ସେମିତି କିଛି ହେଇନାହିଁ। ମୁଁ ଯଉ ହଷ୍ଟେଲରେ ରହୁଛି ସେ ସେଠାରେ ଏତେ ରାଙ୍ଗୀଗ ହୁଏନି।
ଆଚ୍ଛା।
କିନ୍ତୁ ଆଉ ହଷ୍ଟେଲ ସବୁରେ ବହୁତ ପୁରା ଧୁମ ହୁଏ।
ହଁ କଲେଜରେ ଯେ କେତେ ବର୍ଷ ହେଲା ଜଏନ କଲଣି ଗୋଟେ ବର୍ଷ କିଛି ଫଙ୍କସନ, ଫଙ୍କସନ ଆଟେଣ୍ଡ କରିଛନ୍ତି।
ବହୁତ ଫଙ୍କସନ୍ ହୁଏ ରେ ଏଞ୍ଜୋୟ୍ ତ ପୁରା ବହୁତ ଫଙ୍କସନ୍ ଆଟେଣ୍ଡ କରିଛି। ଆଜ୍ଞା।
ନାଇଁ କଲେଜ ଲେବୁଲ୍ ରେ ଯଉ ଫଙ୍କସନ୍ ହଉଚି କିଛି ଆଟେଣ୍ଡ୍ ହେଇଚି ନା ହେଇନି?
ହଁ ହଁ।
ଆଚ୍ଛା ମେସ ରେ ଖାଉଛନ୍ତି ବୋଧେ।
ଆଜ୍ଞା ମେସ୍ ନୁହେଁ ହଷ୍ଟେଲର ମେସ୍ କ୍ୟାଣ୍ଟିନ ଥାଏ ହଁ ହଁ ହଁ। ଅ ସେଇଠି ଖାଉଚୁ କିନ୍ତୁ ଏବେ। ସବୁ ପିଲା ଆସିନାହାନ୍ତି ବୋଲି ବୋଧେ ମେସ ଖୋଲା ହେଇନି ଏବେ ବାହାରୁ ଖିଆ ହଉଚି ଆଉ।
ଆଚ୍ଛା ପ୍ରାୟତଃ ମୁଁ ଦେଖୁଛି ଯେ ଏବେ ଏବେ କଲେଜ ଖୁଲୁ ଖୁଲୁ କିଆଁ ପିଲା ଆସିଲା ମାତ୍ରେକେ ମେ ଗୋଟେ ବନ୍ଦ ରହୁଛି ଗୋଟେ ମାସ ପରେ କି ନା ସତ୍ ଦେଢ ମାସ ପରେ। ମେସ କଣ୍ଟିନିଉ କରାଯାଉଛି ସେ ସମୟ ଟା ପାଇଁ। କେହି ଉପଯୁକ୍ତ ପଦକ୍ଷେପ ନେଉନାହାନ୍ତି ଯେତିକି ପିଲା ସେଇ ଅନୁସା ତ ସେଇଟା ହବା କଥା ନା ଆଟଲିଷ୍ଟି।
ହଁ ସେଇଟା ହିଁ କଥା।
ସେଟା ପ ନିଜର କୁଳପତି ଚାହିଁଲେ ହେଇପାରନ୍ତା ନା କିଛି ଅଲଗା ଆଡମିଷ୍ଟେଟିଭ ରହୁଛନ୍ତି ସେଥିରେ।
ହଁ। ଯେହେତୁ କ୍ଲାସ ଆଉ ଏକ୍ଜାମ ଷ୍ଟାର୍ଟ ହେଇଗଲାଣି ତ। ଖାଇବା ବି ଷ୍ଟାର୍ଟ କରିବା କଥା ନା ଉଁ ଭାବିବା କଥା।
ନା ମେସ ର ଆ-ଆଡମିଷ୍ଟେଟିଭ ଲାଇନ୍ କାହା ପାଖରେ ରହୁଛି? ସେ ବିଶ୍ୱବିଦ୍ୟାଳୟ କୁଳପତି ପାଖରେ ର
ଆଜ୍ଞା ଆଜ୍ଞା ନାଇଁ କୁଳପତିଙ୍କ ପାଖରେ।
ହୁଁ ସେ ତ ନିହାତି ସେଟା ପାଇଁ ପଦକ୍ଷେପ ନବା କଥା। ପ୍ରାୟ ଜାଗାରେ ମୁଁ ସେଟା ବୁ ଯୋଉ ଯୋଉ ସବୁ ସେଇ ସେମ ଧରଣର ସିଚୁଏସନ ହଉଛି।
ଆଜ୍ଞା।
ଆଉ ଆପଣଙ୍କ କଥା କିଛି କୁହନ୍ତୁ?
ଆଉ କଣ ଗୋଟେ କହିବାର ଥିଲା ପଚାରିବାର ଥିଲା ଆପଣଙ୍କୁ। ପଢାପଢି କେତେ ସେ ରାତି ପର୍ଯ୍ୟନ୍ତ କରୁଛନ୍ତି?
ଏ ଏକ୍ଜାମ୍ ପୂର୍ବରୁ ହିଁ ଏବେ ପଢ଼ାପଢ଼ି ହେଉଛି ଏତେ ଖାସ୍ ହେଉନି। ଆଜ୍ଞା।
ହଉ ହଉ ଠିକ୍ ଅଛି କେତେବେଳେ ଯଦି ଭଲ ଲାଗିଲା ଆଉ ସେକେଣ୍ଡ ଟାଇମ୍ ମୁଁ ଟିକେ କଲ୍ କରିପାରିବି ଆଉ ଭଲ ଲାଗିଲା କଥା ହ ତ କିଛି କିଛି ଜ୍ଞାନ ମତେ ଅର୍ଜନ କରିବାକୁ ପଡୁଛି ବାହାରେ ଯେ ଗାଁ ରେ ରହିଲୁ। ଯେହେତୁ ସହରରେ ରହିଲେ କିଛି ତ ଜ୍ଞାନ ମତେ ମିଳିଯାଉଛି ସେଥିରୁ।
ଆଜ୍ଞା।
ହଉ ରଖୁଛି ଭାଇ ଆଜ୍ଞା।